ଲୋ ଦିଦି ନମସ୍କାର।
ହୁଁ ନମସ୍କାର ଖାଇ ସାଇଲଣି
ଙ୍କ କରନ୍ତି?
ମୁଁ ଏଇତା କି ଶୋଇଚି। ଆଉ ପାଠ ପଢା ପଢି କେମତି ଚାଲିଚି?
ହଁ ସବୁ ଠିକ ଠାକ। ହାଲୋ।
ପାଠ ତ ପଢି କେନ୍ତ ଚାଲିଚି ସିଏ ଏବେ ଠିକ ହେଲେଣି
ହଁ ଖିଆପିଆ ସଇଲାଣି ଆଉ। ହଁ ହାଲୋ ହଁ।
ଖେମ୍ ଚାଲଚି
ହଁ।
ପାଠ ପଢ଼ାପଢ଼ି
ରୋଷେଇ ରଷେଇ ଙ୍କ ହେଇଥିଲା?
ହଁ ଭାତ ଡାଲମା ଭଜା ହେରିକା ହେଇଥିଲା ଆଉ ଆଉ ପରୀକ୍ଷା ଏକ୍ଜାମ କେମତି ଚାଲଚି?
ଏକ୍ଜାମ ତ ଏବେ ହେଇନି ଏକ୍ଜାମ ହବ ଫେବୃୟାରୀ ମାସକୁ ଆଉ। ଆମର ଦଶମ ଟାଇମରେ ଏକ୍ଜାମ ହବ।
ଅ ଅ
ଆଉ ରୋଷେଇ ଙ୍କ କରୁଥିଲେ?
ଅ ଭାତ ଡାଲମା ଭଜା ଆଉ ଅ ବିଲାତି ଖଟା। ଏଇଥେଲ ଆମ୍ବ ଖାଇଥିଲୁ ଆଉ ଚାଲ୍
କଣ ହେଲା ଆପଣ ଜାଣି ଜାଣିଚନ୍ତି ଗୋଟେ ଗଛକୁ ପା ଆମେ କେମିତି ଭଲରେ ବଢେଇ ପାରିବା ସୁରକ୍ଷେତରେ
ତା ଯତ୍ନ ନେଲେ ଗଛଟି ଲଗେଇବା ତା ଯତ୍ନ ନେବା ତ ତାକୁ ଠିକ ଟାଇମରେ ପାଣି ଦେବା ଠିକ୍ ଟାଇମରେ ତାକୁ ମେଡ଼ିସିନ୍ ହେରିକା ପ କେଇବା ଆଜିକାଲି ତ ମେଡ଼ିସିନ ନଦେଲେ ଗଛ ବଢ଼ୁନାହିଁ ନା।
ଆଜ୍ଞା ନା ଏଇଟା ଭୁଲ ଭୁଲ। ଆମେ ଅଧିକ ରୁ ଅଧିକ ଚେଷ୍ଟା କରିଆ ଆମେ ଗୋବର ମାଟି ମିଶେଇକି ଅଧିକା ଭାବରେ କ୍ଷେ ଖତ ଦବାକୁ ଚେଷ୍ଟା କରିବା ଆମେ ନୁହଁ ଯେ ମେଡିସିନ ଦବା ମେଡିସି
ଆରେ ମେଡିସିନ ଟା ଦେବା ପୋକ ହେରିକି ହେବା ପାଇଁ ନୁହେଁ ଖତରେ ପୋକ ମରିବେନି। ଖତ ଟା ଦେବା ଦେବାନି କାହିଁକି ଗଛ ବଢିବା ପାଇଁ ଖ ତ ଦେବା ହେଲେ ଗଛରେ ପୋକ ହଉଚି ତାକୁ ପୁଣି ସୁରକ୍ଷିତ କେମିତି କରିବା
ତାକୁ ତା ପାଇଁ ଟିକେ ମେଡିସିନ ଫୁଣି ଅଳ୍ପ ମେଡିସିନ ନୁହଁ ଯେ ଏକା ସାଙ୍ଗରେ
ହଁ ଅଛି ହେଟା ତାର ଯେମତି ଇଏ କରିକି ଆଜି ମେଡିସି ସିନ ବଦଳରେ ପୋକ ମରିବା ପାଇଁ ଯଦି ଆମେ ମେଡ଼ିସିନ ପକାଉଚୁ ଗଛରେ କିଛି ଖରାପ ଯଦି ହଉଚି ତାହେଲେ ଆମେ ସର୍ପ ପାଣି କରି ପକେଇ ପାରିବା। ସର୍ପ ପାଣି ପକେଇଲେ କିଛିଟା ପୋକ ଝଡିଯାଆନ୍ତି ମରିଯାଆନ୍ତି। ଆମେ ଯଦି କେମିକାଲ ପକେଇବାନି ଇ କରିବାନି ଆଉ ଙ୍କ କରିବା ଆଉ ଗଛ ଆଜିକାଲି ଯୋଉ କେମିକାଲ ଦିନଷ ସ
ଆଜ୍ଞା।
କେମିକାଲ ଜିନିଷ ବାହାରୁଚି ଆମେ ବାଇରେ ଆମେ ଫସଲ କରିକି ଖାଉଚୁନା ଆଜିକାଲି ଫଳରେ କେମିତିଆ କେମିକାଲ ଦିଆହଉଛି କଳା ଫଳ କରିଦଉଚନ୍ତି ନେଳି କରିଦଉଚନ୍ତି ନାଲି କରିଦଉଚନ୍ତି ଫଳ ଗୁରା କେମିତି କଣ କଲର ରହୁଛି ସେଇଥିପାଇ କି ଆମେ ଇଏ କରିବା ତାକୁ ଘରେ ଫସ ଫସଲ କରିକି ଗଛ ବିଛ ନଗେଇବା ମେଡ଼ିସିନ୍ ଯେମିତି ନଦବା ମାର୍କେଟ ରେ ମିଳୁଚି।
ହଁ।
ପରିବା କଣ ସେଇତିରେ ମେଡ଼ିସିନ୍ ପଡ଼ୁଚି ଆମଦେହ ସେଉରା ଖାଇଲେ ଦେହ ଖରାପ୍ ହଉଚି ଜିବା ଆମେ ଘରେ ଚେଷ୍ଟା କରିବା ଆଉ ଦେବା ପାଇଁ ଆଉ ତମର ସବୁ ଯୋଉ ସପିଙ୍ଗିମଲ୍ ସବୁ ତମ ଘର ପାଖରେ କେତେଟା ଅଛି?
ଆମ ଘର ପାଖରେ ସପିଙ୍ଗିମଲ୍ ଏବେ ନୂଆ ଗୋଟେ ଖୋଲିଚି। ଆଉ ଆଉ ତ ସବୁ କଟକରେ ଆଉ ଏବେ ତ ଖୋଲେନି ଆଉ ହଁ।
ଗାଁରେ କଣ କଣ ଭଲ ଜିନିଷ ହୁଏ?
ହଁ ଆମ ଗାଁରେ ଏଠି ଲୋକମାନେ ପରିବା ପତ୍ର ସବୁ ଲଗଉଚନ୍ତି। କି ଚାଷ ବାସ ଟିକେ ଅଧିକ ଏଇପଟେ ଆଉ ଆମର ଆଉ। ଠିକ୍ ଅଛି ଆମର ଏପଟେ ଚାଷ ଯେକୌଣସି ଗୋଟେ
କଣ ଭଲ ଚାଷ ହୁଏ ତମର?
ଭଲ ଭେଣ୍ଡି, ଚାଷ ହୁଏ ବାଇଗଣ, ଚାଷ ବିଲାତି, ଚାଷ ଲଙ୍କା, ଚାଷ। ଠିକ୍ ଅଛି ଆଉ ଏଇ ଚାଷ ଟିକେ ଆମର ଟିକେ ଅଧିକ ଭଲ ହୁଏ ଏପଡ଼େ ଆଉ। ଆଉ ଫୁଲ ଚାଷ ବି କରନ୍ତି। ଠିକ୍ ଅଛି ଫୁଲ ସିଜନ୍ ନେଇକି ଫୁଲ ସିଏ ଚାଷ ବି ହୁଏ ବହୁତ ଭଲ ଚାଷ ବି ହୁଏ ଠିକ୍ ଅଛି ହଁ। ହଉ ସେମିତି ଚାଷ ହୁଏ ଆଉ। ହଁ ଖିଆ ପିଆ ହେଇଥିଲା ପଖାଳ ଭାତ କୁନ୍ଦୁରି ଆଳୁ ଭଜା ଆଉ।
ହୁଁ ହୁଁ।
ଥିଲା
ଆଉ ଆଉ ତମର ଖିଆ ପିଆ ସରିଗଲାଣି?
ହଁ ଆମେ ଖାଇକି ଛୁଆ ମାନେ ଶୋଇଥିଲେ ଉଠିଲେଣି ପୁଅ ସ୍କୁଲରୁ ଆସିବେ ଆଉ ବସିବେ ସିଏ ସ୍କୁଲ୍ ଆସିବେ ପୁଣି ଖାଇବେ ଖାଇକି ଟିୟୁସନ୍ ଯିବେ।
ଆଜ୍ଞା ଆପଣ କିଛି ଇଚ୍ଛା ଅଛି କିଛି ବିଜନେସ୍ କରିବାକୁ?
ହଁ ବିଜନେସ୍ କରିବା ତ ଇଚ୍ଛା ଅଛି। ହେଲେ ସେ ବିଜନେସ୍ କିଛି ପ୍ରଫିଟ୍ ହବ କି ନାହିଁ ମୁଁ ଜାଣିନି। ଆଉ ଆମେ ଗୋଟେ ଧୂପ କାଟି ମେସିନ୍ ପ ପକେଇବାକୁ ଯାଉଛୁ ଚାରି ପାଞ୍ଚ ଜଣ ସ୍ତ୍ରୀ ଲୋକ ଧୂପ କାଠି ମେସିନ୍ ଧୂପ କାଟି କରିକି ତାକୁ ମାର୍କେଟେକୁ ସପ୍ଲାଏ ଯୋଜନାରେ ଅଛି ପେପର୍ ମେସିନ୍ ପକେଇବୁ ବୋଲି ଯୋଜନା ଅଛି। ପେପେର୍ ମେସିନିରେ ଆମେ କିଛିଟା ଓ ଉ ପେପର ଏରିକା ସେଠୁ ଯୋଉ ପ୍ଲେଟ୍ ବାହାରି ଅଛି ଏବେ ସବୁ ପେପର୍ ପ୍ଲେଟ୍ ତାକୁ ତିଆରି କରିବା ପାଇଁକି ତାକୁ ଚେଷ୍ଟା କରୁଚୁ ସେ ପ୍ଲେଟ୍ ହେରିକା କରିକିନି ମାର୍କେଟରୁ ଇଏ କରିବୁ ବୋଲି ଯୋଜନା ତ ଅଛି ସିଲେଇ ମେସିନ୍ ଗୋଟେ ଆଣି ପକେଇଚୁ ତା ପାଇଁଁକି ଇଏ କରିବା।
ହୁଁ ନାଇଁ ଇନ୍ କମ୍ କରିବାକୁ ହେଲେ ଇନକମ୍ କରିବାକୁ ହେଲେ ଆମକୁ ଲସ୍ ଖାଇବାକୁବି ପଡ଼ିବ। ଠିକ୍ ଅଛି ଆମକୁ ପ୍ରଫିଟ୍ ବି ହବ ଠିକ୍ ଅଛି ଆମେ ଡରିବାନିଯେ ଆମକୁ ନାଇଁ ପ୍ରଫିଟ୍ ହବନି ଆମେ ଲସ୍ ଖାଇ କଣ ସେଇଟା ନାହିଁ ଆମେ ଅଧିକରୁ ଅଧିକ ଚେଷ୍ଟା କରିବା ଯେ ଆମର ଏଇ କାମଟା କରୁଚେ ମାନେ ଆଗକୁ ଆମେ କରିଚାଲିବା ଠିକ୍ ଅଛି। ଆମେ ଯଦି କହିବା ନାହିଁ ଆଜି ହେଲାନି ପୁଣି ଆଉ ବନ୍ଦ କରିଦବା ନାଇଁ ବନ୍ଦ କରିବେନି ଆଗକୁ ଚଲେଇବୁ ଛୋଟରୁ ବଡ ହେଇଥାଏ। ଠିକ ଅଛି କମ ରୁ ଅଧିକ ହେଇଥାଏ ଏମିତି ନୁହେଁ ଯେ ଅଧିକ ରୁ କମ ହେଇଥାଏ। କି ବଡ ରୁ ଛୋଟ ହେଇଥାଏ ଠିକ ଅଛି ଆମେ ଯଦି ଚାହିଁବା ଆମର ଯଦି ଆଗ୍ରହ ଥିବ ଆମେ ନିଶ୍ଚିନ୍ତ କରିକି ଦେଖେଇ ପାରିବ। ଆଉ ଲୋକମାନେ ଅଛନ୍ତି କହିବେ ନାଇଁ କିଏ କରୁଛି ଇଏ କରୁଛି ଆଉ ଲୋକମାନଙ୍କ କଥା ଥା ଲୋକମାନେ କହିବେ ଯେ କିଏ କାମ କରୁଛ କାହିଁ ସ୍ତ୍ରୀ ଲୋକ ହାଉସୱାଇଫ ହେଇକି ତମେ କାମ କଣ ପାଇଁ କରୁଛ ନା? ତମେ କାମ କରିବା ନିହାତି ଦରକାର ଗୋଟେ ଏ ଲେଡି ସବୁ କିଛି କରିପାରୁଛି। ଠିକ୍ ଅଛି।
ହଁ ମେଡି ଆଜିକାଲି ଯୋଉ ଘରେ ସବୁ ଘରେ ସବୁ ଜିନିଷ ତିଆରି କରିକି ବାହାର ମାର କେଟ୍ କୁ ଅର୍ଡର କରୁଛନ୍ତି ସବୁ ମାର୍କେଟ ରୁ
ଛନ୍ତି ଦେଖ ଆମ ଲେଡିଜର ଗୋଟେ ଉଦାହରଣ କିଏ ଅଛନ୍ତି ଆମ ରାଷ୍ଟ୍ରପତି। ଠିକ ଅଛି ଦୌପଦ ଦ୍ରୌପଦୀ ମୁର୍ମୁ ଠିକ ଅଛି ସିଏ ଗୋଟେ ଫାଷ୍ଟ ଗୋଟେ କେତେ କେତେ ମାନେ ରିଚ୍ ଫାମିଲିରୁ ହେଇ ମାନେ ଲୋ ଫାମିଲିର ହେଇକି ସେ ଗୋଟେ ଟିଚର ହେଲେ ମାନେ ଆଦିବାସୀ ଲୋକ ସେ ସିଏ କେ ମାନେ ଗୋଟେ ରାଷ୍ଟ୍ରପତି ହେଇକି ଅଛନ୍ତି। ଠିକ ଅଛି ସିଏ ବି ଚାହିଁଲେ ବଲେ ତାଙ୍କୁ ତାଙ୍କର ଇଛା ଶକ୍ତି ହେଲା ବୋଲି ସେ ଯେ ରାଷ୍ଟ୍ରପତି ପଦ
ଯାଇକି ଜହ୍ନକୁ ଯଦି ଯାଇପାରୁଛି ଆଉ ଆମେ କାହିଁ ଜାଇବାନି। ଚେଷ୍ଟା ଦ୍ୱାରା ଭଗବାନ ଯଦି ଆମେ ଚେଷ୍ଟା କରିବା ତାହେଲେ ଆମେ ପହଞ୍ଚିପାରିବା। ଆମର କଣ ହଉଛି ଆମେ ଚେଷ୍ଟା କରିବା ଦରକାର। ଆମେ ଚେଷ୍ଟା କରିବା ଚେଷ୍ଟା ତ ହଉଚି ନା। ଆଉ ଗୋଟେ ଭାରି ଇଚ୍ଛା ଅଛି ଏବେ ସବୁ ଯୋଉ ମୋମୋ ସପ୍ଲାଏ କରୁଛନ୍ତି ମୋମୋ।
ଆଜ୍ଞା ଆଜ୍ଞା ହଁ ଏମତି ଭେଜ ମୋମୋ ଯଦି ଆମେ କରିବାକୁ ଚାହିଁବା ଠିକ ଅଛି ଭେଜ୍ ମୋମୋ ଆଜିକାଲି ତ ଜାଣିଥିବେ ସବୁ ଆଇଁଷ ଖାଇବା ବନ୍ଦ କରୁଛନ୍ତି ଏବେ ଭେଜ ସବୁ ଖାଉଛନ୍ତି ଠିକ ଅଛି ଭେଜରେ ଯଦି ଆମେ କରିବା କିଛିଟା କ୍ୟାପ୍ସିକମ୍ ଲଙ୍କା ଠିକ ଅଛି ଆଉ ତାକୁ ମାନେ ବହୁତ କମ କ୍ୟାପସିକମ ଲଙ୍କା ଦବା ଠିକ ଅଛି ଗାଜର ବନ୍ଧାକୋବି କିଛି ପିଆଜ ତାକୁ ଆମେ ଛୋଟ ଛୋଟ ପୁରା କରିଦବା। ଠିକ୍ ଅଛି ଚୁନେଇ ଚୁନେଇ କରିକି ତାକୁ ପୁରା ତା ପାଣି ଚୁପୁଡିକି ବାହାର କରିଦବା ଠିକ ଅଛି ତାକୁ ଚୁପୁଡିକି ବାହାର ବେ ଗୋଟେ କଢେଇରେ ତେଲ ଦବା ତେଲ ଦେଇକି ତା ଦେହରେ ଏଗରା ପକେଇବା। ଆପଣ ଏଇ ଯୋଉ ଯାହା କଟାକଟି ରଖିକି ତା ଦେହରେ ଏଇଗରା ପକେଇବା ପକେଇକି ଲୁଣ ଦବା। ସୋୟା ସକ୍ସ ଟିକେ ଦବା। ଠିକ୍ ଅଛି ଯଦି ଆମେ ପନିର ଆଡ କରିବାକୁ ଚାହିଁବା ପନିର ବି ଛୋଟ ଛୋଟ ତା ଦେହରେ ପକେଇପରିବା। ଠିକ ଅଛି ତାର ଯେମତି ଷ୍ଟପିଙ୍ଗ ବନେଇଯିବ ଠିକ ଅଛି। ସେ ଯେମତି ହେଇଯିବ ଟିକେ ମାନେ ଦେଖିବ ସିଝିଲା ଟାଇପର ହେଇଗଲା ତାହେଲେ ତାକୁ ଆମେ ଟିକେ ଦର କଞ୍ଚା କରି ଓଲେହିବା ଆଉ ତା ମଇଦା ଠିକ ଅଛି ତାର ସେ ମଇଦା କରିବାକୁ ମଇଦା ଲୁଣ ଜଷ୍ଟ ପାଣି ସେତିକି ଆଉ କିଛି ନା ତାକୁ ପୁରା ଭଲରେ ଚକୁଡିବା ଛୋଟ ଛୋଟ ଡୋ କରିକି ତା ଦେହରେ ଅଳ୍ପ ଅଳ୍ପ ଦେଇକି ଆମେ ତାର ସେବ ଦବା ମୋମୋ ଠିକ ଅଛି ଆମେ ତାପ ଷ୍ଟିମ୍ କରିବା ଠିକ ଅଛି ଷ୍ଟିମର ଇଏରେ ଆମେ ଷ୍ଟିମ୍ କରିବା। ସେମତି ଆମେ କରିବାକୁ ଚାହିଁଲେ ଆମେ ସବୁଆଡୁ ଇନକମ୍ କରିପାରିବା ଠିକ ଅଛି।
ମାନେ ବହୁତ ଚେଷ୍ଟା କରୁଛି ତାପରେ ଘରେ ବି ଛୁଆମାନେ ବହୁତ ଇଏ କରୁଛନ୍ତି ତା ପାଇଁ ଘରେ କାମ କରିବା ପୁଣି ବାହା ବିଜନେସ ଇଏ ସମ୍ଭାଳିବା ଆଉ ସମ୍ଭାଳିକିନି ସବୁ ଇଏ କରିବାକୁ ପଡିବ ଆଉ କଣ କରିବ ହାଣ୍ଡେଲ। କରିବା ଆଉ ସବୁ କଥା କରିବା ଇଚ୍ଛା ଅଛି ଆମ ବାରି ଏ ଟେ ବଡ ବାରି ପଡ଼ିଛି ଆମର ଫସଲ ଫସଲ କରିବେ ବୋଲି ବହୁତ ଇଛି ଇଚ୍ଛା କଣ ଏଇ ଯୋଉ ବର୍ଷା ସିଜନ୍ ରେ ଆମର ବି ସେ ଫସଲ ସବୁ ହୁଏ। ସବୁ ପ୍ରକାର ଶାଗ ଆଉ ବାଇଗଣ, ବିଲାତି ସେଇଠୁ କଦଳୀ ଗଛ ନାଗିଚି, ଭଣ୍ଡା, ସଜନା ଛୁଇଁ ଉଁ,
ଜଣଙ୍କ ହାତକୁ ଡିପେଣ୍ଡ କରି ବସି ପାରିବା ନା। ଯଦି ସେ ଲୋକଟା କରୁଥିଲା ଏବେ ସେ ଯଦି ସେ ଲୋକଟା ନ କରି ପାରୁଛି ତାହେଲେ ଆମେ କରିବା, ଠିକ ଅଛି।
ଆମେ କରି ହଁ, ହଁ।
ସେ ଆମେ କରିବା, ଆମେ କରିବାକୁ ଚେଷ୍ଟା କରିବା। ସେ ଆମେ କରିବାକୁ ଚେଷ୍ଟା କରିବା, ଆମେ ଯଦି ଆମେ ଯଦି କଲେ, ଆମଠୁ ଦେଖିକି ଆମ ଛୁଆମାନେ ବି କରିବେ। ଠିକ ଅଛି, ଆଉ ସିଏ କହିବେ ସିଏ କରୁଥିଲେ, ସିଏ ଆମକୁ ଆସୁଚି, ଆମକୁ ଆସୁନି, ଆମେ ଚେଷ୍ଟା କରିବା। ଠିକ ଅଛି, ଆମ କରିବାକୁ
ଚେଷ୍ଟା ସବୁ ସବୁ କଥା ରେ ଚେଷ୍ଟା କଲେ ସଫଳତା ପାଇବ। ଆଉ କଣ ସେଇ କଥା ସବୁ ଲାଗ ଗିଛି ଆଉ କଣ କରିବା। ଉଁ, ଯାହା ଗୋଟେ କରିବାକୁ ଚେଷ୍ ଠା କରୁଚି, ସଫଳତା ହେବାକୁ ଚେଷ୍ଟା କରୁଚି। ସଫଳତା ହେବା। ଆଉ ଯୋଉ କାମର ଯୋଉ କାମରେ ଆମର ଇନକମ୍ ବେଶୀ ପ୍ରଫିଟ୍ ପାଇବା। ଆମେ ସେ କାମ କରିବା। ଆଉ ପରିବା ତ
ସେ ପାଇପାରିବାନି ନା। ଶୁଣ ଆମେ ତ ଏମିତି ହଠାତ୍ ବେଶୀ ପ୍ରଫିଟ୍ ପାଇ ପାରିବାନି। ଆମେ ଯେ କୌଣସି ହାଉଲେ ହାଉଲେ ପ୍ରଫିଟ୍ ପାଇବା ଠିକ ଅଛି। ଆମେ ସେଇ ଅଳପରୁ ଅଧିକ କରିବା ଠିକ ଅଛି। ଆମକୁ ଦଶ ଟଙ୍କା ମିଳିଚି ଆଜି। କାଲି ପନ୍ଦର ଟଙ୍କା ମିଳିବ। ସତର ଟଙ୍କା ମିଳିବ। ଯଦି ସେମ ମିତି ଆ, ମିଳିବନି। ତାର ଦିନେ ଯଦି ଆମେ ଡବଲ୍ ପାଇବା ତିରିଶ ଟଙ୍କା ପାଇବା। ଆମ ମନୋବଳ ହବ ଠିକ ଅଛି। ଆମର ଅଳପ ରୁ ବହୁତ ହଉ। ଆମେ କହି ବାନି ଯେ ନାଇଁ ଆମର ତ ଏ ତିକି ହଉଛି ଆମେ କରିବା କାହିଁକି। ଠିକ୍ ଅଛି, ଅଳପରୁ ବହୁତ ହୁଏ।
ହଁ।
ଉଁ, ସେମତି ଇନକମ୍ କରିବାକୁ ଚାହିଁଲେ ଇନକ ଇନକମ୍ କରିବାକୁ ଚାହିଁଲେ ସବୁଆଡୁ ଇନକମ୍ କରିହବ।
କେଠୁ ସବୁ ଜିନିଷ ସରିଲାଣି। ତାପରେ ବି ଗୋଟେ ମେସିନ୍ ବି ଏ ପ କେଉ, ପକେଇଚୁ ଆମେ ପେସିନ୍ ଦିହରେ ଛୁଆଙ୍କୁ ଶିଖଉଛୁ, ଆମେ ବି ଶିଖୁଛୁ। ଉଁ, ଶିଖୁଛୁ ସବୁ ଡିଜାଇନ୍ ଭଲ ଭଲ ବ୍ଲାଉଜୁ। ଭଲ ଭଲ ଡ୍ରେସେ ସବୁ ତିଆରି ହଉଚି। ଛୁଆମାନେ ଶିଖୁଚନ୍ତି, ଆମେ ବି ଶିଖୁଚୁ। ପ୍ରଫିଟ୍ ସେଥିରେ ଭଲ ଅଛି ନା? ଭଲ କିଛି ଭଲ ଆମେ ଶିଖିଛୁ, କିଛି ଶିଖେଇବାକୁ ଚାହୁଁଚୁ। ସେ ପ୍ରଫିଟ୍ ଆମେ ଶିକେ, ଆମେ ଶିଖିଚୁ ନା। ଛୁଆମାନଙ୍କୁ ଶିଖେଇବାକୁ ଚେଷ୍ଟା କରୁଚି। ଆମେ ତ ଉନ୍ନତି କରୁଚୁ, ସେମାନେ ତ କିଛି ଆଗକୁ ବଢନ୍ତୁ। ଆମେ ବଢୁଚୁ, ଆମ ସାଙ୍ଗରେ ଆଉ କିଏ ପା-ପାଞ୍ଚ ଜଣ ଯିଏ ସେଇଠାରେ ନାଇଁ ଆମେ ଖାଇପାରିବାନି, ସମତିକି ଖୋଇବା। ଉଁ, ଏ ଚାଲିଛି ଆଉ ଯାହା ହଉଚି